କଣ ହ୍ୟାଲୋ। ହଁ ଶୁଭ ସନ୍ଧ୍ୟା। କଣ କରୁଛନ୍ତି, ହଁ ହଁ ଶୁଭୁଛି ଶୁଭ ସନ୍ଧ୍ୟା କହିଲେ ମୁଁ ଶୁଣିଲି। ନା ମୋ କଥା ଶୁଭୁଛି?
ହଁ ଶୁ ବର୍ଷା ହଉଛି କି?
ଆଉ ହଁ ହଁ କଣ କରୁଥିଲେ?
କିଛି ନାହିଁ ଏମତି ରବିବାର ତ ସମ ତ ଫୋନ କରି କରି କଥା ହଉଛି ହ୍ୟାଲୋ?
ହଁ ହଁ ହଁ।
ମୁଁ କହିଲି ରବିବାର ତ ଆଜି ତ ସେଥିପାଇଁ ସମସ୍ତଙ୍କୁ ଫନ କରିବା ମାନେ ତ ଟିକେ ପଚାରିବା କଥା ଆଉ କଣ।
ହଁ ହଁ।
ନେଇକି ଯିବାନି କି ନେଇକି ଆସିନାହାନ୍ତି।
ହଁ ହଁ ହଁ ଏଇଟା କଥାବାର୍ତ୍ତା ଟା ନେଇକି ଯିବା ଆଉ। ଆଉ ବର୍ଷା ହଉଛି ନା ନା?
କିନ୍ତୁ ଆ ଭଲ ମନ୍ଦ ତ ଗୋଟେ ଜିନିଷ ଅଛି ନା ନାଇଁ ଆମର ମଣିଷ ଗୀତ ବୋଲି ଗୋଟେ ଜିନିଷ ଅଛି ନାଁ ନାଇଁ ସେଇଟା କଥା ଆଉ କଣ ଆମେ କେହି କାହାର କେହି ଦୁ ଖ ନେଇ ଯିବା କି କେହି କାହାର ଦୁଃ ଖ ନେଇ ଯିବେନି କିନ୍ତୁ ଫିର ବି ଆମେ ସମବେଦନା ଜଣଉଛନ୍ତି ତାଙ୍କ ପାଖରେ ଛିଡା ହଉଛନ୍ତି। ସେଇଟା ତ ମଣିଷତ୍ୱ ଆଉ କଣ। ଆଉ କଣ ଏଇ ଯୋଉ ମାନେ ଏଇ ଯୋଉ ଶାରୀରିକ ମାନେ ପାର୍ଥିବ ଜିନିଷ। ଏଇ ସବୁ ଜିନିଷ ତ ଏଇଠି ହିଁ ରହିଯିବ ନା ସେଥିପାଇଁ ଏଇ ଗୀତା ଭାଗବତ ହେଲା କି ମାନେ ଆମେ ରାମାୟଣ ଏଇ ସବୁ ଜିନିଷ ଦେଖୁଛନ୍ତି କିଛି ଶିଖୁଛନ୍ତି କାହିଁକି ନା ଆ ପୂର୍ବଜ ମାନେ ହିଁ ଏଇ ସବୁ ଜିନିଷ ମାନେ କରି କରି ଆସିଛନ୍ତି ସେମାନେ ମାନେ ସତ୍ୟ ଯୁଗରେ ଯୋଉଟା। ସେମାନେ ମାନେ ସମସ୍ତେ ସତ କହୁଥିଲେ ରାମଙ୍କର ଯି ଯେତେବେଳେ ତ୍ରେତୟା ଯୁଗରେ ଆ ଜିନିଷ ଟା ସେ ମର୍ଯଦା ପୁରୁଷ ଥିଲେ। କିନ୍ତୁ ସେ କୃଷ୍ଣଙ୍କର କଣ ଭଲ ପାଇ ଭଲ ବି ପାଉଥିଲେ ମାନେ ପ୍ରେମର ପ୍ରତୀକ ସେ। କିନ୍ତୁ ଫିର୍ ବି ଯାହାକୁ ପ୍ରେମ କରୁଥିଲେ ତାଙ୍କ ସହିତ ସେ ମାନେ ବିବାହ ବି କରିନଥିଲେ ତ ଏ ଏଥିରୁ ସେ କଣ ଦେଇଥିଲେ କି ନାଇଁ ମାନେ ଅ ପ୍ରେ ପ୍ରେମର ମାନେ ବିବାହ ନୁହଁ। ହଁ ନାଇଁ ନାଇଁ କି ଯିଏ ଏମିତି ଶତ କହିବାକୁ ଗଲେ କଣ ଯିଏ ଯାହା ପାଇଁ ଲକ୍ଷ୍ମୀ ନାରାୟଣ। ତ ରୁକ୍ମିଣୀ ହିଁ ଲକ୍ଷ୍ମୀ ଆଉ ରାଧା ହିଁ ଲକ୍ଷ୍ମୀ। ଏମତି ନୁହଁ କି ସେମାନେ ଦିଟା ଆସି ଅଲଗା ରୂପ ଅଲଗା ଶରୀର କିନ୍ତୁ ଆତ୍ମା ତ ଗୋଟେ ନା।
ହଁ ହଁ।
ର ବିଧାନ ଅଲଗା ନୁହଁ। କିନ୍ତୁ ଯିଏ ଯେମିତି ସେଇ ଜିନିଷକୁ ଦେଖିଲା ମାନେ ରୁକ୍ମିଣୀ କଣ ଆଜି ପୂଜା ପାଉଛନ୍ତି କି ଆମେ ପୂଜା କଲେ ରାଧା କୃଷ୍ଣଙ୍କୁ ପୂଜା କରୁଛନ୍ତି। ସେତିକି ନ ହେଇକି ବି ସେ ଯୋଉ ତାଙ୍କ ବଳିଦାନ, ତ୍ୟାଗ ମାନେ ସେ ଭଲ ପାଇବାର ସେଇ ଯୋଉ ଜିନିଷଟାକୁ ଆମ ଭି ଆମ ଭିତରେ ବଞ୍ଚ ଞ୍ଚେଇ ରଖିବା ପାଇଁ ସେଇ ସବୁ ଜିନିଷ କରିଛନ୍ତି କିନ୍ତୁ ଆଜି ଆଜି ଦିନରେ ଏଇ କଳି ଯୁଗରେ ସେ ଭଲ ପାଇବାର ଦିଶା ହିଁ ସମସ୍ତ ବଦଳେଇ ଦଉଛନ୍ତି। ତାର ମତଲବ ତୁ ମୋର ହେଇନୁ ମାନେ ମୁଁ ତୁ ଆଉ କାହାର ହବୁନି।
ହଁ ହଁ ହଁ ଏଇଟା ତ ଅଛି ମାନେ ଏ ଯୁଗରେ ସେଇଟା ଚାଲୁଛି। ତୁ ମୋର ହେଇନୁ ମାନେ ଆଉ କାହାର ହବୁନି।
ହଁ ମାନେ ଯଦି ମନେକର ହେଇଯାଉଛି ସମସ୍ତେ ପ୍ରତିଶୋଧ ପରାୟଣ ହେଇଯାଉଛନ୍ତି। ଏଇ ଜିନିଷଟା କୋଉଥିପାଇଁ ଆସୁଛି କହିଲେ ଆମେ ଯୋଉ ମଦ ମାଂସ, ମୌଶ୍ୱର୍ଯ୍ୟ ମାନେ ଯୋଉ ରା ରାକ୍ଷାସ ପ୍ରଭୃତି ଜିନିଷ ସେଗୁଡାକ କଣ ତାମସିକ ଖାଇବା ରାକ୍ଷସ ମାନଙ୍କର ଖାଇବା। କେବେ କୋଉ ଦେବତାଙ୍କୁ ଦେଖିଛ ଏମିତି ଏଇ ସବୁ ଜିନିଷର ଖାଇବାର। କେବେ ବି ନୁହଁ କିନ୍ତୁ ଆମେ ସେ ଜିନିଷ ବୁଝୁନାହାନ୍ତି। ସତ କହିବାକୁ ଗଲେ ଆମର ଏଇଟା ଗ୍ରୀଷ୍ମ ପ୍ରଧାନ ଦେଶ କିନ୍ତୁ ଆମର ଏଇଟା ମାନେ କଣ କହିଲ ଶୀତ ପ୍ରଧାନ ଦେଶ ଗୁଡା କରେ ଏଇ ଯୋଉ ମାଂସ, ମଦ ଏଇ ସବୁ ଜିନିଷ ଉଁ ଗ୍ରହଣ କରିବା କଥା। କାହିଁକିନା ତାଙ୍କ ବଡି ଥଣ୍ଡା, ସେଠି ତାଙ୍କୁ ବଞ୍ଚିବା ପାଇଁ ଏଇ ସବୁ ଜିନିଷ ଦରକାର। ଆମ ବୋଡିରେ ତ ସେଇ ସବୁ ଜିନିଷ ଦରକାର ନାହିଁ। ଆମ ଶରୀରରେ ସେଇ ସବୁ ଜିନିଷ ଦରକାର କରୁନି। କିନ୍ତୁ ଆମ ପାଟିର ସ୍ବାଦ ପାଇଁ ଆମେ ତାକୁ ଖାଉଛନ୍ତି। ଆଉ ଗୋଟେ ଜୀବକୁ କଷ୍ଟ ଦଉଛନ୍ତି ହଁ ନା ନାଇଁ, ହଁ। ମତେ ସେ ଜିନିଷ ଲାଗେ। ତ ସେଥିପାଇଁ ଯେତିକି ମାନେ ଯଦି ମନେକର ଆମେ କର ଆମେ ଗୁରୁବାର ଦିନ ମାନୁଛନ୍ତି କି ଆମେ ଆଇଁଷ ଖାଉ ନାହାଁନ୍ତି। ଅ ଅ ମାନେ ଅଲଗା ଦିନରେ ଯେମିତି କିଏ କିଏ ମଙ୍ଗଳବାର ଖାଉ ନାହାଁନ୍ତି, କିଏ ଶନିବାର ଖାଉ ନାହାଁନ୍ତି। କିନ୍ତୁ ସେଇ ଦିନ ଗୁଡାକରେ ଠାକୁର ଅଛନ୍ତି, ଅଲଗା ଦିନ ଗୁଡାକରେ ଠାକୁର ନାହାନ୍ତି।
ହଁ ହଁ ହଁ ଯେମିତି କଲେ ବି ସବୁ ଦିନେ ବି ଛାଡିଦେଲେ ବି କିଛି ନାହିଁ ଯିଏ ଯାହା ମାନିଲେ ଆଉ, ହଁ।
ନା ନା ମାନିବା ନୁହଁ, ମାନେ ମୋତେ ଏଇଟା ସୁବିଧା ହେଲା। ମୁଁ ମୁଁ ମତେ ଲାଗିଲା କି ନାଇଁ ଏଇ ଜିନିଷଟା ମାନିବା କଥା ମାନେ ମୋ ମନ ହେଲା ତ ମୁଁ ଏଇ ଜିନିଷଟାକୁ ମାନିଲି। ସେଟାକୁ ସେମତି ନେଲି ମାନେ ଯିଏ କହନ୍ତିନି ଯେମିତି ଯିଏ ଯୋଉ ଜିନିଷଟାକୁ ମାନିଲା। ହଁ ନା ନାଇଁ କହୁନ ଜଣେ ଜଣେ ଗୁରୁବାର ବି ଖାଉଛନ୍ତି। ତାପରେ ଆଉ ଜଣ ଦେଖିବେ ଏହେ ତୁ ଗୁରୁବାର ଦିନଟାରେ ଖାଇଦେଲୁ ଆମିଷ ଅଣ୍ଡା ଖାଇଦେଲୁ। କିନ୍ତୁ ସିଏ ତ ଖ୍ରୀଷ୍ଟିଆନ ସିଏ ତ ମୁସଲିମ ସିଏ ଖାଇବ ତ ତାର ଧର୍ମରେ ତ କିଛି ନାହିଁ। ଆଉ ଆମେ ତାଙ୍କୁ ମୁସଲିମ ମାନଙ୍କୁ କହୁଛନ୍ତି ତମେ ଆମ ଗାଈକୁ ମାରିକିରି ଖାଉଛ। କିନ୍ତୁ ତମେ ବି ତ କାହାକୁ ଗୋଟେ ମାରିକି ଖାଉଛ। କେବେ ବି କୋଉ ଦେବା ଦେବୀ କହିନାହାଁନ୍ତି। ଯେ ତମେ ଆଉ ଜୀବ ହତ୍ୟା କର। ହ ହତ୍ୟା ହିଁ କରନି ତମେ କାହାକୁ। ସେ ପିମ୍ପୁଡି ଟାକୁ ବି ହତ୍ୟା କରନି। ଯଦି ପିମ୍ପୁଡି ତମକୁ କାମୁଡୁଛି ତାକୁ ହଟେଇ ଦିଅ। ନା ନାଇଁ ସିଏ ତ ତମେ ଯେହେତୁ ତମେ ଯେହେତୁ ତାକୁ ହଟେଇବାକୁ ଚାହୁଁଛ ସେ ଡରି ଯାଉଛି ବୋଲି କାମୁଡି ଦଉଛି। ତମେ ବି କାହା ତମକୁ ଯଦି ମନେକର କିଏ ଆସିବ ତମେ ଯଦି ଡରିଯିବ ତ ସିଏ ଆଉ ତମ ଭଲ ପାଇଁ ବି ଆ କରୁ କିନ୍ତୁ ତମେ ଡରିଗଲେ ମାନେ ତମେ ତମ ତମେ ତ କାମୁଡି ଦଉଛ କି ତମେ ବାଡଉଛ ନା, ତ ସେମିତି ସେମାନେ ପଶୁ ପକ୍ଷୀ ତାଙ୍କର ବୁଦ୍ଧି ବୋଲି ଭଗବାନ ଦେଇନାହାଁନ୍ତି। ସେଥିପାଇଁ ତ ସର୍ବୋତ୍କୃଷ୍ଟ ଜୀବ ହିସାବରେ ଆମେ ବିବେଚିତ ହେଇଛନ୍ତି। ହଁ ନା ନାଇଁ, ସେଇ ଜିନିଷ ଯେତିକି କରିବ ଯେତିକି ନିଜକୁ ସୁଧାରିବ ନିଜକୁ ଭଲ ଭାବରେ ମାନେ ରଖିବ ଚତୁଃପାର୍ଶ୍ଵ ଯାହା ବି ହଉ। କିନ୍ତୁ ମୁଁ ଭଲରେ ରହିବି ମୋ ଚତୁଃପାର୍ଶ୍ଵକୁ ଗୋଳିଆ କରିବିନି ପାଣି ଟା ଯେତେବେଳେ ଗୋଳିଆ ହବ କେତେବେଳେ ଗୋଳିଆ ହବ ଆମେ ଗୋଳିଆ କଲେ ଗୋଳିଆ ହବ। ଯଦି ମୁଁ ଗୋଳିଆ ହିଁ କରିବିନି ତାହେଲେ ସେଟା କଣ ଗୋଳିଆ ହବ କି? ହବନି ନା ସେଥିପାଇଁ ଯେତିକି ଯେତିକି ପରିଷ୍କାର ନିଜେ ଶୁ ଦ୍ଧ ରହିବ ଆଉ ଚତୁଃପାର୍ଶ୍ଵକୁ ଶୁଦ୍ଧ କରିକି ରଖିବ। ଆଉ ଯଦି ତମେ ଗୋଳିଆ କରିଥିବ, ତମକୁ ହେଇ ଗୋଳିଆ ପାଣିରେ ହିଁ ରହିବାକୁ ପଡିବ। ଆଉ କିଏ ହେଇ ପାଣିଟାକୁ ଯାଇକି ସଫା କରିଦବ, କିଏ ଫିଟିକିରି ପକେଇକିରି ନା ତମକୁ ହି ଫିଟି କିରି ଆଣିକି ପକେଇବାକୁ ପଡିବ ଆମ ଠାକୁରଙ୍କ ବହିରେ ଗୋଟେ ଜିନିଷ ଅଛି କୁହନ୍ତି କି ମାନେ ଅର୍ଥ ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମତେ ଠାକୁର ସଜେଇ ଭକ୍ତ ହୁଅ ନାହିଁ। ନିଜର ଠାକୁରତ୍ବ ଜାଗ୍ରତ ନହେଲେ, କେହି ବି ତୁମର କେନ୍ଦ୍ର ବି ନୁହଁନ୍ତି ଠାକୁର ବି ନୁହଁନ୍ତି। ଏଇ ଜିନିଷଟା ମାନେ ଲେଖା ହେଇଛି ମାନେ ତ ଆମେ ଯୋଉ ଠାକ ଠାକୁରଙ୍କୁ ପୂଜା କରୁଛନ୍ତି, ଆମେ କଣ ଆମ ନିଜ ମାନେ ନାମ, ଯଶ, ଅର୍ଥ, ମୋହ ମାନେ ଆମ ପରିବାର ମୋ ପରିବାରକୁ ପ୍ରଭୁ ଭଲ କରିଦିଅ। ମତେ ପ୍ରଭୁ ଟଙ୍କା ଦେଇଦିଅ ମତେ ଚାକିରିଟେ ଦେଇଦିଅ। ଆମେ ତା ଛଡା ଆଉ କିଛି କହୁଛନ୍ତି କି? ପ୍ରଭୁ ତୁ ଭଲରେ ଥା ତୁ ସମସ୍ତଙ୍କୁ କାହିଁକି କାହିଁକି ନା ଆମଠୁ ବେ ମାନେ ବେଶୀ ଭାର ନ୍ଧ ଉପରେ।
ହଁ ହଁ। ହଁ ହ୍ୟାଲୋ, ହଁ ହଁ ହଁ ଶୁଭିଲା ଶୁଭୁଚି ହଁ ହଁ ହଁ ସୁବିଲା ଟ ଅପଡାଉନ ହେଇଯାଉଛି ତ।
ହଁ ତ ମୁଁ ସେଥିପାଇଁ କହେକି ନାଇଁ ସେଥିପାଇଁ ଯେତେବେଳେ ଯାଉଛନ୍ତି ଆମେ କିଛି ତ ତାଙ୍କ ପାଇଁ ତ କହୁ କି ନାଇଁ ସିଏ ଭଲରେ ରୁହନ୍ତୁ। ତାଙ୍କ ମାନେ ସିଏ ଶାନ୍ତ ରୁହନ୍ତି ସେଥିପାଇଁ ସେ ଅଧିକ ସମୟ ଧ୍ୟାନ କରନ୍ତି। ତାଙ୍କର ଅଲଗା ଆମେ ଯୋଉ କହୁଛନ୍ତି ନାଇଁ ହେ ପ୍ରଭୁ ତୁମର ଚାକିରିଟେ କରିଦଉ ଶହେ ଆଠ ଟା ନଡିଆ ବାଡ଼େଇଦେବି କିରେ ଶହେ ଆଠଟା ନଡ଼ିଆ ସେ ଖାଇବେନି। ମାନେ କହନ୍ତି ଘଣ୍ଟଟେ ଦେଇଦେବି ମୁଁ ତୋତେ। ଯୋଉ ଚୁନୁରିଟା ଚଢେଇଦେବି ମୁଁ ତତେ। କହ ଆମେ କହୁଛନ୍ତି ନା
ନା ନା ଆଜିକାଲି ଦୁନିଆରେ ଆଜିକାଲି ଦୁନିଆରେ ମାନେ, ଯେତେବେଳେ କଷ୍ଟ ଟା ହୁଏ ସେ ଠାକୁରଙ୍କୁ ଡାକନ୍ତି। ଆଉ ଅଲଗା ଟାଇମରେ ଦେଖୁଛନ୍ତି ମାନେ ଜଣେ ଜଣେ ଡାକୁଛନ୍ତି ଆଉ ବେଶୀ ଟା କଷ୍ଟ ହେଲେ ଏ ଠାକୁର ମତେ ପାସ୍ କରେଇ ଦିଅ। ଏ ଠାକୁର ଏଇ ଯୋଉ କହିଲେ ଦଶଟା ନଡିଆ ପିଅ ବାଡେଇ ବି ମୋର ଚାକିରି କରେଇଦିଅ। ହେଲା ଠାକୁରଙ୍କ ନଡିଆ ମାନେ ଖାଇଦେଲେ ଚାକିରି କରଦେବେ ଆଉ ଏ ହୁଁ ହୁଁ।
ସେଇ ତ ମାନେ ମ ତେ ଆମ ଏଇଥିରେ କୁହନ୍ତି ଆମର ଆକ୍ଟୁଆଲି ଆମର ମୁଁ ଯେହେତୁ ଜୟଗୁରୁ ଦୀକ୍ଷା ନେଇଛି। ଆମର ଆଚାର୍ଯ୍ୟ ପରମ୍ପରା, ଆମର ଠାକୁରଙ୍କ ପରେ ଆଚାର୍ଯ୍ୟ ଦେବ ଯିଏ ସିଏ ଆକ୍ଚୁଆଲି ଠାକୁରଙ୍କର ପ୍ରତିମୂର୍ତ୍ତି, ତ ଆମର ସମସ୍ତେ କହନ୍ତି କି ନାଇଁ ଯିଏ ବି ଦିକ୍ଷା ନିଅନ୍ତି, ସମସ୍ତେ ଏଇ ଜିନିଷ ଟା କୁହନ୍ତି କି ଯାଇକି ଆଚାର୍ଯ୍ୟଦ ପାଖ ରେ ନିବେଦନ କଲେ, ସିଏ ତାଙ୍କ ଆଶୀର୍ବାଦ ପାଇଲେ ଉନା ତମେ ଠିକ ହେଇଯିବ, ସମସ୍ତେ ଏଇ ଜିନିଷ କୁହନ୍ତି କିନ୍ତୁ ମୁଁ ଛୋ ଛୋଟ ବେଳୁ ଜନ୍ମ ବେଳୁ ହିଁ ମୁଁ ଠାକୁରଙ୍କୁ ପୂଜା କରେ, ମୁଁ କେବେ ବି ଯାଇକି ନିବେଦନ କରି ବା ପାଖରୁ ମୁଁ ଦର୍ଶନ କରେ ସବୁ ଜିନିଷ କରେ କିନ୍ତୁ ମୁଁ କେବେ ଯାଇକି ନିବେଦନ କରିନି କାହିଁକିନା ସିଏ ସେ ଯେତେବେଳେ ବସନ୍ତି ବି ମାନେ ଏବେ ତ ଜୀବିତ ଅଛନ୍ତି ନା ଏବେ ତ ମାନେ ଠାକୁର ଆ ଆଚାର୍ଯ୍ୟ ପରମ୍ପରା ଯେହେତୁ ଆଚାର୍ଯ୍ୟ ଦେବ ଭବେ ଯେତେବେଳେ ଆଶ୍ରମରେ ବସନ୍ତି କିମ୍ବା ବାଣୀ ବିହାର ଏଇ ଯୋଉ ସତସଙ୍ଗ ମନ୍ଦିର ବି ଯେତେବେଳେ ଆସନ୍ତି।
ମୁଁ ବି ସତସଙ୍ଗ କୁ ଯାଇଛି ମାନେ କଣ କୁହନି ଯୋଉ ଜୟଗୁରୁ ଦି କ୍ଷା ଯୋଉ ଦି ନିଅନ୍ତି ନାଁ ଏଇସବୁ ବସନ୍ତି ଆଉ କହିଲା ବେଳକୁ ମୁଁ ହିନ୍ଦୁ। ବୁଝିଲ ମାନେ ମୁଁ ବାହା ହେଇ ଯାଇଛି ଟିକେ ଅଲଗା ଆଉ।
ହଁ ହଁ ହଁ କିନ୍ତୁ ଗୋଟେ ଜିନିଷ ଜାଣିଛନ୍ତି ଏଇଥିରେ କଣ କଲେ ଯେତେବେଳେ ଆଚାର୍ଯ୍ୟ ବସିଥିବେ ସମସ୍ତେ କିଏ କାହାର ମୋର ଦେହ ଖରାପ ହେଇଛି। ଯେ ମୋର ଡାଇବେଟିସ୍ ହେଇଛି, ଆରେ ତୁ ଡାକ୍ତର ପାଖକୁ ଯିବୁୁ ତୁ ତୋତେ କିଏ କଣ କୌଣସି ଭଲ କରିଦେବେ କି? ତ ତା ସେଇ ସେଇ ଯୋଉ ସେଇଗୁଡ଼ାକ କହିବେ କି ନାଇଁ କିଏ ପଢା ନାଇଁ ମୋ ଛୁଆ ମାଟ୍ରିକ ପରୀକ୍ଷା ଦବ। ତ ସିଏ ଦବ ପାଇ ଠାକୁର କଣ କରିବେ ସେ ଥିରେ ଲେଖିଦେବେ ତାଙ୍କ ପାଇଁ, ହଁ ତ ଜଣେ ମୋ ପାଖରେ ମୋ ପାଖରେ ଜଣେ ମାଆନ୍ତି ଭୁବନେଶ୍ୱର ସେ ବସିଥିଲେ। ସେମିତି କହିଲେ ମୋ ଝିଅ ଆଜି ପରୀକ୍ଷା ଦବ ତ ଅଁ ସେଥିପାଇଁ ପାଇଁ ଆମେ ଆଚାର୍ଯ୍ୟ ନାମକୁ ନିବେଦନ କରିବା ପାଇଁ ଆସୁଛୁ, ମୁଁ କହିଲି ସେ ତ ପରୀକ୍ଷା ଦବ। କହିଲା କି ତାର ଆଜି ଲେଟ୍ ହେଇଗଲାଣି ଆଉ ନଅଟା ବେଳେ ପରୀକ୍ଷା। ଏଇ ସାତଟା ବାଜିଲାଣି ସେଠୁ ବାହାରିନି ସେ ନିବେଦନ ନ କଲେ ସେ ପରୀକ୍ଷା ଦବା ପାଇଁ ସେ ଏଜାମ ସେଣ୍ଟର କୁ ସେ ଯିବ ନାହିଁ ମାନେ କଣ ମୁଁ ସେଇ କଥା ଆରେ ଆରେ ତାକୁ ଯାଅ ସେ ପୁଣି ଟ୍ରାଫିକ୍ ପାଇବ ଉ ଯାଇପାରିବନି। ନା ନାଇଁ ନିବେଦନ କରି ଗଲେ ତାର ଏକ୍ଜାମ ପରୀକ୍ଷା ଟା ଭଲ ହବ। ମୁଁ କହିଲି ଭାଇ ମୁଁ କରିକି
ନା ଏଇଟା ଆଗରୁ ପ୍ରଥା ଟା ଅଛି ଯେ ପରୀକ୍ଷା ଦବ ଗଲେ ଠାକୁରଙ୍କୁ ଦେଖା କରି ଡାକିକି ଯାଆନ୍ତି।
ମୁଁ ସେଇ କଥା ତାପରେ ସେ ମାଆଙ୍କୁ ମୁଁ ସେଇ କଥା କହିଲି ମୁଁ କହିଲି ମା ଆ ଆମ କର୍ମଠୁ ବଢିକିରି କିଛି ନାହିଁ କର୍ମ ହିଁ ଭଗବାନ। ଭଗବାନ ବୋଲି କିଛି ଜିନିଷ ନାହିଁ, ମୁଁ କହିଲି ଦେଖ ସେଇଠି ଯୋଉ ଦାଦା ବସିଛନ୍ତି। ସିଏ ମାନେ ଆଚାର୍ ଦେବ ଯୋଉ ବସିଛନ୍ତି ଦେଖ ତାଙ୍କ ଅନ ପୀଡା ହେଲାଣି ସେ କେତେ କଷ୍ଟ ପାଉଛନ୍ତି ଫିର ବି ତମେ ଚାଲିଛ ଲଗେଇଛ ଲଗେଇଛ ତମେ ତମର ତମେ ମାନେ ଦୁଃଖ ଶୁଣେଇବାରେ କିନ୍ତୁ ତାଙ୍କର ବି କଷ୍ଟ ତାଙ୍କୁ ବି ପ ପ ମାନେ ଏ ତାଙ୍କୁ ବି ବିଶ୍ରାମ ନେବାକୁ ଦିଅ, ଖାଇବାକୁ ଦିଅ ବା ବାଜିଲାଣି କେତେଟା ମାନେ ସ ସକାଳୁ ସେଜଉ ମାନେ ଜଳଖିଆଡେ କରିନାହାଁନ୍ତି। ପ୍ରାର୍ଥନା ପରେ ବସିଛନ୍ତି। ତମେ ତମର ଦୁଖ ଶୁଣଉଛ। ତମେ ବୋଲି ନୁହଁ କୋଟି କୋଟି ଲୋକ ଆସିଛନ୍ତି କେତେ ଲୋକ ଆସିକିରି କରୁଛନ୍ତି ଯାଇକିରି ନିବେଦନ କରୁଛନ୍ତି। ମତେ ସମସ୍ତେ କୁହନ୍ତି କି ନାଇଁ ତୁ ଯାଇକିରି କହୁୁନୁ। ଆଟଲିଷ୍ଟ ମାନେ ତୁ ଯାଇକରି କହ ତ ବାହାଘର କଥା ଯାଇକରି କହ। ଅଠେଇଶି ବର୍ଷ ହେଲାଣି ବାହାଘର ହେଇପାରିନୁ କ। ମୁଁକହିଲି କଣ କହିବି? ମୁଁ କହିଲି ନା ଭଗବାନ ଏଇଆ କୁହନ୍ତି କି ମୁଁ ମୁଁ କଣ ଚାହୁଁଛି ସେଇଟା ତାଙ୍କର ପ୍ରାଧାନ୍ୟ ସେ କଣ ଦେବେ ମତେ କଣ ପଚାରିବେ? କି ତୁ କଣ ଚାହୁଁଛୁ? ତୁ ବାହା ହେବା ପାଇଁ ଚାହୁଁଛୁ, ନା ତୋ ବାପା ମାଆଙ୍କ କଥାରେ ଯିବାକୁ ଚାହୁଁଛୁ? ମୁଁ କଣ କହିବି, କିନା ମୁଁ ଚାହୁଁଛି କି ମୁଁ ଗୋଟେ ଚାକିରି ଖଣ୍ଡେ କରିକି, ମୁଁ ମୋ ବା ମାଙ୍କ ସେବା କରିବି। ମୋର ଏଇୟା ଲକ୍ଷ୍ୟ। ତ ମତେ ବାହାଘର ହବାର ନାଇଁ। ଯଦି ମୁଁ ବାହାଘର ହେଇକି, ପର ଘରେ ଯାଇକି କାହା କାହାର ବାପା ମାକୁ ସେବା କରିବି। କଣ ପାଇଁ ମୋ ଜନ୍ମ କଲା ବାପା ମା ମୁଁ ଘରେ ରହିକି ସେବା ନ କରିବି। କିଛି ଭୁଲ ଜିନିଷ ଏଥିରେ। କିଛି ନାହିଁ। କିନ୍ତୁ କିନ୍ତୁ ସମାଜରେ ଯୋଉ ସବୁ ଭଳିଆ ଜିନିଷ ହେଲାଣି, ପର ଘରେ ଯାଇକି ମାଡ ଖାଇବା ଅପେକ୍ଷା ନିଜ ଘରେ ଏକୁଟିଆ ରହିକି, କି ଉ ଶାନ୍ତିରେ ଗଣ୍ଡେ ଖାଇକି ବାପା ମାଙ୍କ ସେବା କଲେ ବହୁତ। ସେ
ହଁ ହଁ ହଁ ହଁ। ସେଇଟା ତ ହଁ ସେଇଟା ତ ଠିକ କଥା। ଆଗେ ବାପା ମା ସେବା କ ହଁ। ଆଗେ ବାପା ମା ନା। କେତେ କଷ୍ଟରେ ଜନ୍ମ କରିଛନ୍ତି ବାପା ମା?
କିନ୍ତୁ ଏବେ ଦେଖ ଏକୋଇଶ କୋଡିଏ ଏକୋଇଶି ବର୍ଷରୁ ବାହାଘର ଯୋଉ ମାନଙ୍କୁ କରି ଦଉଛନ୍ତି। ଯୋଉମାନେ ହେଇଯାଉଛନ୍ତି। ସେମାନେ ବାପା ମାଙ୍କର ପାଦଟେ ମୁଡି ଦେଇଥିବେ କେବେ କଣ? ମତେ ଯେତେ କଷ୍ଟ ବି ହଉନା କାହିଁକି ମୋ ବାବା ଯେହେତୁ ମୁଁ ମୋ ବାପାଙ୍କୁ ଟିକେ ଘସା ମୋଡା ନ କଲେ ମୋ ବାପା ଶୋଇପାରନ୍ତିନି। ତ ମୁଁ ଭୁବନେଶ୍ୱରରେ ରହୁଚି ବୋଲି। କିନ୍ତୁ ମୁଁ ଯେବେ ବି ଘରେ ଥାଏ, ମତେ ଯେତେ ବି କଷ୍ଟ ହୋଇଥାଉ, ମୁଁ ଚାଲି ବି ନପାରେ, ମୋ ଗୋଡ ଫୁଲି ଯାଇ କିଛି ବି ତ। ମୁଁ କହିବି ସେ ଲୋକଟା ଶୋଇବ କେମିତି? ମାନେ ସେ ପିଟି ଛା ମୁଁ ଶୋଇପାରିବିନି ସେମିତି ଦେଖିକି। ମାଆ କହିବ ହେ ମୋ ବାପାଙ୍କୁ ରାଗୁଥିବ ହେ ଛୁଆଟା ଶୋଇପାରୁନି ଛିଡା ହେଇପାରୁନି ତମେ କୋଉ ହିସାବରେ ତାକୁ କହୁଛ ମାଡିବା ପାଇଁ। ବାପା କହିବେ ହଉ ଥାଉ ନହେଲେ। ମୁଁ କହିଲି ନାଇଁ ବାପା ତମେ ଟିକେ ସାନ ନ୍ତିରେ ଶୁଅ। ମୁଁ ନ ମୁଁ ତ ଏମିତିରେ ବି ମୋ ଗୋଡ ହାତ ଘୋଳାବିନ୍ଧା ହଉଚି ମୁଁ ଶୋଇପାରିବିନି କିନ୍ତୁ ତମେ ତ ଶାନ୍ତିରେ ଶୋଇବ। ହଁ ନା ନାଇଁ। ଯଦି ନିଜେ କିଛିଁ ହୁଁ।
ତ ସବୁ ଝିଅ ମାନଙ୍କୁ ବି ବେଶୀ ଭଲ ପାଆନ୍ତି।
ବହୁତ ଭଲ ପାଆନ୍ତି। ସେଥିପାଇଁ କହନ୍ତି। ଆମ ଘରେ କହନ୍ତି ପା ଆମ ଘରେ କହନ୍ତି। କହିବେକି ଆଉ ଲିପ୍ସି କିଛି ଜିନିଷ କହିବ ମାନେ ତା ବାପା କେବେବି ମନା କରିବେନି। ଏଇଟା ସତ କଥା। ମୋ ବାପା କରିଦେବେ ଯେମିତି ହେଲେବି। ଯେତେ କଷ୍ଟ ପଡୁ।
ହଁ ଅଂ।